ହଁ
ଏଇ ଘରେ ବସିଥିଲି ଆଉ।
ଆଉ ଆଜି କୁଆ ଯାଇଥିଲ?
ଆଜି ବିଲୁଆଡ଼େ ଯାଇଥିଲି ଆଉ କଳ ଆଉ।
ବିଲ କାମ ବିଲ କାମ କେତେ ଦୂରୁ ଚାଲିଚି?
ବିଲ କାମ ଚାଲିଚି ତଳି ପଗୁଡ଼ା ପକେଇ ସାରିଲୁଣି ତଳି ପକେଇଥିଲେ ଯୋଉ ଖରା ହଉଚି ତଳି ମରିିବା ପ୍ରସ୍ଥାନ ର ଆଇଲାଣି। ଆଉ ଚାଷତ ହେତେ କାହିଁ ଏବଷ ଭାଗ ଜଣାପଡ଼ୁନି ତଳି ପକେଇ ଦେଇଥିବୁ ଗଜାମରୁଡି ହେଇଯାଇପାରେ। କିଛି କହି ହବନି ନା ବର୍ଷା ବି ନାହିଁ ଆଜି ତିନିଟା ବେଳକୁ ଟିକେ ବର୍ଷା ଟିକେ ଟିକେ ପକେଇଲା। ଆଉ ତାପରେ ଛାଡିଗଲା ପୁରା ସମ୍ପୂର୍ଣ୍ଣ ଫାଙ୍କା ତଳି ଦ୍ଵାରା ପକେଇ ଦେଇଥିଲୁ ଓ ମାନେ ବିଲ ଫାଟି ଗଲାଣି। ଆଉ ଚାଷ ତ କଣ ହବ। ଏଲିନ ତ କହୁଚି ବର୍ ଚାଷ ପାଇଁ ପୁରା ଠିକ ପାଣିପାଗ ଠିକ ରହିବନି ବୋଲିକି। ଆଉ ବିଲ କଣ ଦେଖ
ଏ ଯୋଉ ପାଣି ଯୋଉ ଧର ବର୍ଷା ନହେଲେ ଚାଷ ସମୟରେ ଏ ଯେଉଁ ପାଣି ମଡ଼େଇବା ପାଇଁ ସବୁ କେନାଲ ସବୁ କରୁଚନ୍ତି ବା କେନାଲ କଣ ହେଇନି?
ନାଇଁ କେନାଲ ହେଇଚି ଜେ ଆମ ଘରେ ଯୋଉ କେନାଲ ଅଛି ବର୍ଷା ଅଗଷ୍ଟ ପନ୍ଦର ପରେ ସେ କେନାଲ ପାଣି ଆସେ। ଅଗଷ୍ଟ ପନ୍ଦର ପରେ। ସେ ଅଗଷ୍ଟ ପନ୍ଦର ତଳି ବର୍ତ୍ତମାନ ପକେଇବା ପାଇଁ ଅଗଷ୍ଟ ପନ୍ଦର ଯାଙ୍କେ ତ ଅପେକ୍ଷା କରିକି ତଳି ପକେଇଲା ବେଳକୁ ହେତେବେଳେ ଲେଟ୍ ହେଇଯିବ। ଆଉ ଆମ ଗୋଟେ ବଡ ବନ୍ଧ ଅଛି ସେ ବଡ ବନ୍ଧରୁ ପାଣି ବାହାରେ। ଦେନ୍ ବର୍ଷା ହେଲେ ସେଇ ନାଳଟେ ଏତେ ଅଛି ସେଇଠି ନାଳରେ ଗୋଟେ ବଡ ବନ୍ଧ ହେଇଚି ସେଇ ବଡ ବନ୍ଧରୁ ପାଣିଟା ଯେ ବର୍ଷା ତ ନାହିଁ ନାଳରେ ବି ପାଣି ନାହିଁ। ଯୋଉ ଭହାରେ ପାଣି ହଉଛି ନାଳରେ ସେ ଯୋଉ ଆମ କେନାଲକୁ ପାଣି ଟା ଉଠି ପାରୁନି। ଆଉ ଯେତିକି ଉଠୁଚି ଅଳ୍ପ ଯୋଉ ପାଣି ଉଠୁଚି ସେ ପାଣିରେ ଅଳ୍ପ ବିଲ ମାଡୁଚି ଆଉ ସମ୍ପୂର୍ଣ୍ଣ ମାନେ ବିଲକୁ ହେଇପାରୁନି ସପିସେଣ୍ଟ୍ ବିଲ ପାଇଁ। କଭର ହେଇପାରୁନି ଆଉ ଦେଖା ଯାଉ ସେଇ ଆଉ କେତେଦିନି ଅପେକ୍ଷା କରିବା ନହେଲେ ବିଲ ବାଡି କି କଣ କରିବାକୁ ପଡିବ ଆଉ ତମ ଘରେ କେମିତି କଣ କିଏ କରେ?
ଏଇଠି ବି ଖରା ହୋଉଚି ବର୍ଷା ଜମା ନାହିଁ ସେଇ ଖରା ଜୋରରେ ଆଉ ବର୍ଷା କାଇଁ ହଉନି। ମୁଁ ଶୁଣିଥିଲି କାଳେ ଆ ଭିତରେ ପବନ ବର୍ଷା ହବ ବୋଲି କଣ ଲଘୁଚାପ ହବ ବୋଲି କହୁ ମୁଁ ଶୁଣିଥିଲି ଠିକ୍ ସେ ଜାଣିନି କନଫର୍ମ ନାହିଁ ହବ କି କଣ କେଜାଣି? ଆ ଭିତରେ ହବ ବୋଲି କହୁଥିଲେ।
ହଁ ନାଇଁ କହୁ କହୁଛି ତ ହବ ବୋଲିକି ଏ ନିଉଜ୍ ଦେଇଚି। ଆ ମାନେ ସାତୁଟା ଜିଲ୍ଲାକୁ ଏଲୋ ୱାର୍ଣିଂ କରିଚି। ଆଉ ଛ ପାଷାଁଟା ଜିଲ୍ଲାକୁ ଗ୍ରୀନେ୍ କରିଚି ଯେ କାହିଁ ବର୍ଷା ତ ନାହିଁ। ଯଦି କୋଉ ଅନ୍ୟ କୋଉ ଉପରେ ହେଇଥିବ ବର୍ଷା ଆମ ଘରେ ଟୋଟାଲ ବର୍ଷା ନାହିଁ।
ହବ ବୋଲି କହୁଛି ମାନେ ଟିଭି ନ୍ୟୁଜରେ ଦେଇଛି ମୁଁ ତ ଦେଖିନି ଆଜି ଶୁଣିଥିଲି ଜଣଙ୍କଠୁ କାଳେ ଲଘୁଚାପ ଆସୁଛି ବୋଲି ମୁଁ କିନ୍ତୁ ନ୍ୟୁଜରେ ଦେଖିନି ଶୁଣିଥିଲି। ଆଉ ଯୋଉ ତମର ସେପଟେ ଯେଉଁ କେନାଲ ହେଇଛି କଣ ପାଣି ଛଡ଼ା ହେଇନି।
ନାଇଁ ଅଗଷ୍ଟ ପନ୍ଦରଠୁ ପ୍ରାୟେ କେନାଲ ପାଣି ଛଡାଯାଏ। ଏବେ ତ ଛଡା ଯାଏନି ଆମର ଏଇ ଅଗଷ୍ଟ ପନ୍ଦରେ ସେ ରେଙ୍ଗାଳି ପାଣି ଆସେ ଅଗଷ୍ଟ ପନ୍ଦରରୁ। ଉଁ ଆଉ ନଭେମ୍ବର ପନ୍ଦର। ଯାଙ୍କେ ପେନାଲ ପାଣି ଛାଡାଯାଏ। ରବି ଋତୁ ପାଇଁ ପାଣି ଛାଡାଯାଏ। ଯେ ଅଗଷ୍ଟ ପନ୍ଦର ହେଇନି ଅଗଷ୍ଟ ପନ୍ଦର ଯାଙ୍କେ। ତାଏନ୍ତ ବର୍ଷା ନାହିଁ ରେଙ୍ଗାଳିରେ ପାଣି ସର୍ଟେଜ ହବ। ଆଉ ଇଲେକ୍ଟ୍ରି ଯଦି ପାଣି ସେ ଛାଡିଦେବେ କେନାଲରେ। ଇଲେକ୍ଟ୍ରି ସେକ୍ସନଟା ବି ବ ମାନେ ଇଲେକ୍ଟ୍ରି ରେଙ୍ଗାଳିରୁ ପା ବାହାରୁଛି ଇଲେକ୍ଟ୍ରିକ ପାଣି କମିଗଲେ ଇଲେକ୍ଟ୍ରି ବି ପାଇଁ ପ୍ରୋବ୍ଲେମ୍ ହବ। କଣ ହବ ଦେଖିିଆ ବର୍ଷା ତ ନାହିଁ।
ହୁଁ
ତା ଆଗକୁ କଣ ହବ ଯଦି ରେଙ୍ଗାଳିରେ ଯୋଉ ବି-ବିଲ ପାଇଁ ପାଣି ଛାଡିବେ ତାହେଲେ ଇଲେକ୍ଟ୍ରି ଅସୁବିଧା ହେଇପାରେ ଆଉ ତା ପୂର୍ବରୁ କଣ ଜଣା ପଡିବ।
ହାଉସ ମୁଁ ଶୁଣିଥିଲି କାଳେ ଯୋଉ ବର୍ଷ ଆମ୍ବ ଅଧିକା ଆସେ ସେ ବର୍ଷ ଧାନ ଅଧିକ ବୋଲି ମୁଁ ଶୁଣିଥିଲି। ଏ ବର୍ଷ ତ ଆମ୍ବ ଆସିଛି ଜୋରରେ ଆମ୍ବ ତମର ସେପଟେ କେମିତି ଆସିଛି ଆମ୍ବ?
ଆମ୍ବ ଆସିଛି।। ଯେ ସେତେ ଯୋଉ ହାରରେ ଯେମିତି ଗଛ କୁହନ୍ତି ଡାହି ଭାଙ୍ଗିଯାଏ ସେଇପରି ନାହିଁ ଗୋଟେ ଗୋଟେ ଗଛରେ ଆମ୍ବ ପ୍ରବଳ ଆଉ ଗୋଟେ ଗୋଟେ ଗଛରେ ଆମ୍ବ ନାହିଁ କିନ୍ତୁ ସେତେ ପ୍ରକାର ଏଇ ଆଡେ ଆମ୍ବ ନାହିଁ।
ହଁ ଆମର ବି ଇଆଡେ ସେମିତି। ଆମର ବି ସିଆଡ଼େ ଆମ୍ବ। ଏଆଡ଼େ ଗୋଟେ ଗୋଟେ ଗଛରେ ପ୍ରବଳ ଆମ୍ବ ଆସିଛି। ଆମ୍ବ ବି ଗୋଟେ ଆମେ ଏବେ ଗୋଟେ ଗଛରେ ଦେଖିଥିଲୁ ଆମର ଏଇଠି ମାର୍କେଟରେ। ଗୋଟେ ଗଛରେ ଖାଲି ପୁରା ଗଛଟା ସାରା ଆମ୍ବ ପୁରା ଗଛଟା ସାରା ଆମ୍ବ ପାଚି ଯାଇଛି। ପୁରା ହଳଦିଆ, ହଳଦିଆ। ଗଛଟା ସାରା ସେ ପତ୍ର ଦେଖାଯାଉନି। ଯେ କହିବ ଗଛଟା ହଳଦିଆ ଲାଇଟ୍ ପୁରା ଲାଗିଛି। ବଲ ଗୁରା। ପୁରା ଆମ୍ବ ଗୁରା ଏମିତି ଗଛରେ ଅଛି। ମାନେ ସବୁ ଆମ୍ବ ଗୁରା ପାଚି ଯାଇଛି। ଦିନେ ଆଣିଚି। ଆଉ ତମର ସେ ଯୋଉ ଆମ୍ବ ସିଆଡେ ଆସେ କଣ କଣ କରନ୍ତି ଆ ଆଚାର, ଜେଲି ଫେଲି କଣ କରନ୍ତି ନା କଣ?
ଆମରି ଆମ୍ବକୁ ଆସିକି ଆମ୍ବୁଲ କରନ୍ତି। ଫାଷ୍ଟେ ଯୋଉ କଷି ଆମ୍ବ ଯେତବେଳେ ଫାଷ୍ଟ ଫାଷ୍ଟେ। ଆମ୍ବଟା ଛୋଟରେ ଆମ୍ବ ଗଳି ପଡ଼େ। ଛୋଟ ଛୋଟ କ ଟାକୁଆ ହେଇନଥିବ। ଟାକୁଆ ହେଇନଥିବ ହେଟା ଗୁରେ ଆମ୍ବୁଲ କରନ୍ତି। ତାପରେ ଯୋଉ ଟାକୁଆ ହବ ଅଁ ଟାକୁଆ ହେଇଗଲେ ପାକୁଳି ଯାଇଥିବ। ମଙ୍ଗେଇ କରନ୍ତି ଗୁଡ଼ୁକା ଚିନି। ଆଉ ଏଇ ସେ ମଝି ପୋଜିସନ ଯେତେଏଳେ ପାକୁଳି ଯାଇଥିବ ଆମ୍ବ ତାପରେ ପାଚି ଗଲା ପରେ ତାକୁ ଆମ୍ବ ପାଚିଲା ଆମ୍ବ ଖାଆନ୍ତି। ଆଉ ନହେଲେ ଆମ୍ବସରା। ଆମ୍ବସରା କରାଯାଏ। ଆମ୍ବ ସରା ବଡ ବଡ ଆମ୍ବ ସରା ପଚ ପାଚିଲା ଆମ୍ବ ତାକୁ ଚିପୁଡ଼ି ଦିଆଯାଏ। ଚିପୁଡିକିକି ତାକୁ ଛାଣେ ଦିଆଯାଏ। ଛାଣିକି ସବୁ ବଡ଼ ବଡ଼ ପ୍ଲେଟ ନହେଲେ ଜରି ର ରଖିଥିବେ। ଜରି ପକେଇକି ତାକୁ ସବୁଦିନି ଯେତିକି ଯେତିକି ପାକିଲା ଆମ୍ବ ଆସିବ ତା ଚିପୁଡ଼ି ତା ରସ ବାହାର କରାଯାଏ ରସ ବାହାର କରା ହେଇକି ପୁରା ରଖାଯାଏ। ସେଇଟା ପନ୍ଦ ପନ୍ଦର କୋଡ଼ିଏ ଦିନି ପର୍ଯ୍ୟନ୍ତ। ତାପରେ ସେମିତି ପରସ୍ତ ପରସ୍ତ। ତ ରସ ଦିଆଯାଏ। ଦେଲା ପରେ ହେଇ ବଡ ଗୋଟେ ରସରେ ଗୋଟେ ବାହାରେ ପୋଡ ପିଠା ବାହାରେ ବଡ ଆକାରରେ ଗୋଟେ ପୋଡ ପିଠା ଟାଇପ୍ ର ବଡ ଆକାରରେ ବାହାରେ। ହେଟାକୁ ପିସ୍ ପିସ୍ କଟା ଯାଏ। ତାକୁ ଲଙ୍କା, ଲୁଣ ସବୁ ପାଗ କରିକି ତା ଭିତରେ ଦିଆହେଇ ଥିବ ଆମ୍ବସରା ଭିତରେ। ଦେଇକି ତାପରେ ହେଟାକୁ କଟା ହେଇକି ଜା ତେଲ ଫେଲ ଦେଇକି ଜାର ରେ ରଖାଯାଏ। ହେଟା ବି ବର୍ଷଟାଆଁକ ରୁହେ।
ଆଉ ଗୋଟେ ଜେଲି ଏବେ ମୁଁ ଆମ୍ବର ଖାଇଥିଲି, ଜେଲି ଗୋଟେ ମୋ ଦି ଦି ଦେଇଥିଲା, ଜେଲି ସେ ଆମ୍ବର ଯୋଉ ଜେଲି ପୁରା ଜେଲି ଖଟା କରିକି ପୁରା ଆମ୍ବଟାକୁ କୋରା ହେଇଥିଲା ମୁଁ ଦେଖିଲି ସେ ଜେଲିରୁ ଏତେ ଜଣାପଡ଼ିଛି ଆମ୍ବଟାକୁ ଯେମ୍ ଗାଜର କୋରନ୍ତି ସେମିତି କୋରା ହେଇକି ଆମ୍ବ ଟାକୁ କରାହେଇଥିଲା ଯେଲି। ସେଇଟା କିିମିତି ହଉଛି?
ତା ଆ ଜେଲି ଆମ୍ବଟାକୁ ଆମ୍ବଟାକୁ ପୁରା କୋରା ଯାଇଥାଏ। ଲମ୍ବ ଥୋପା ଦେଇକି କୋରା ଯାଇଥାଏ। କୋରା ହେଇକି ତାକୁ ଉଁ ଗୁଡ ଦିଆଯାଏ। ନହେଲେ ଚିନିରେ ତାକୁ ପାଗ କରିକି ପୁରା ଜାରେ ପୁରେଇ ରଖନ୍ତି। ସେଇ ମାନେ ମିଠାରେ ପୁରା ଆସ୍ତେ ଆସ୍ତେ ଆସ୍ତେ ପାଗ ହେଇକି ରୁହେ। ସେଟା ଜେଲି ଟାଇପ ର କରିକି ରଖ ଆଉ ମଙ୍ଗେଇଟା? ମଙ୍ଗେଇଟା ଆମର ଯେମିତି ମସଲା ସବୁ ଜିରା, ଲଙ୍କା ଗୁଣ୍ଡ ସବୁ ମସଲା କରାଯାଏ ସୋରିଷ ସବୁ ପୁରଇକି ମସଲା କରାଯାଏ। ମଙ୍ଗେଇ ଟାକୁ ସମ୍ପୂର୍ଣ୍ଣ କଟା ଯାଏନି ତାରିଖ ରୁ। ପୁରା କଟା ହେଇଯିବ କିନ୍ତୁ ମ ପଛପଟା ଲାଗିଥିବ।। ତାକୁ ସୋରିଷ ତେଲ ଦେଇ। ତା ଭିତରେ ପୁର ସବୁ ପୁର ଯାଏ ଆମ୍ବ ଭିତରେ ପୁର ପୁରାଯାଇକି ତାକୁ
ମୁଁ ସେଇଟା ଟିକେ ଶୁଣିଛି ସେଇ ଆମ୍ବ ଟା ମାନେ ଚାରିପଟୁ କଟାହେଇକି ଯେମିତି ତା ଭିତରେ ପୁର ଦିଆ ହେଇକି ତାକୁ ପୁରା ମାନେ ସେ ଆମ୍ବ ଟା ହବା ପର୍ଯ୍ୟନ୍ତ ସଫ୍ଟ ହବା ପର୍ଯ୍ୟନ୍ତ ତାକୁ କ ତେଲ ଦେଇକି ଶୁକା ଯାଏପା।
ହଁ ତେଲ ଦେଇକି ଶୁକାଯାଏ ଶୁକା ଯାଇକି ପନ ଦଶ ପନ୍ଦର ମିନିଟ୍ ଶୁଖିଲା ପରେ ତାପରେ ଯେତେଳେ ଜାର ରଖାଯାଏ ଚାରିିକର ତେଲ ଦିଆଯାଏ। ତେଲ ଦିଆଜାଇକି ରଖିଲେ ସେ ବି ବର୍ଷ ଟାଙ୍କ ରୁହେ। ପୁରା ମଝିରେ ମଝିରେ ଟିକେ ଟିକେ ଏ ମାସେ ଦି ମାସ ପରେ ଟିକେ ଟିକେ ଖରା ରଖିଦେଲେ ତାର ଇଏ ନା ନହେଲେ ମଝିରେ ଚେକ୍ କରୁଥୁବେ ନହେଲେ ଫିମ୍ପି ମାରିଯିବ। ଫିମ୍ପି ମାରିକି ତାକୁ ଇଏ ଏ ମଝିରେ ମଝିରେ ଜାରେ ଥିବ ପବନ ପବନ ଯଦି ନ ପସିଲା ତାହେଲେ ବର୍ଷଟାଙ୍କ ରହିବ ଯଦି ପବନ ରହିଲା। ରେ ପିମ୍ପି ମାରି ଯାଏ ଖରା ଦେଖେଇଦିଅ। ତା ଗୋଟେ ଗୁଡୁକା ଚିନି ହୁଏ ଆମ୍ବରେ।
ସେଟା ଗୁଡ଼ରେ ଗୁଡ଼ରେ ହଏ ନା।
ପୁରା ଗୁଡୁକା ଗୁଡରେ ଗୁଡୁକା ଚିନି ଗୋଟେ ତିଆରି ହୁଏ ତାକୁ ଆମ୍ବ ଟା କଟା ଯାଇକି ତାକୁ ଚାରି ଚାରି ବଡ ଆମ୍ବ ହେଇଥିବ ଯଦି ଆଠ ସାତ ଆଠ ପିସ୍ କରାଯାଏ। ସେ ଛୋଟ ବଡ ସାଇଜର କରନ୍ତି। ତାକୁ ଗୁଡରେ ହେମିତି ପାଗ କରିକି ତାକୁ ଦେଇକି ଶୁକାଯାଏ ହେ ଏମିତି। ତାକୁ ପୁଣି ଶୁଖେଇକି ତାକୁ ଜାର ରେ ରଖାଯାଏ। ସେମି ଏଇପରି ଯଦି ତମର କେବେ ଖଟା ହେକରେ କରାନ୍ତି ନା କରନ୍ତିନି।
ନାଇଁ ଆମର ଏପଟେ ହୁଏ କଣ କି ଆମର ଏପଟେ ଆମର ଯଉ ବାଲିଯାତ୍ରାର ଗୋଟେ ଆଚାର ପଡେ ଆଉ ଦୋକାନରେ ବି ଷ୍ଟଲ୍ ପଡ଼ୁଛି ଆାଚାର ଷ୍ଟଲ୍ ଯଉ ବଲିଯାତ୍ରାରେ ପଡ଼େ ଦୋକାନରେ ବି ବିକ୍ରି ହଉଛି। ଆମର ଏପଟେ ଆଚାର କଣ କରନ୍ତି ଆମ୍ବ କଞ୍ଚା ଆମ୍ବକୁ କଞ୍ଚା ଆମ୍ବରେ ଆଉ ତାକୁ ସୁ ସୁକାନ୍ତିିନି ମ ଠିକ ସେ ଖାଲି ଲୁଣ ପାଣିରେ ଟିକେ ଗୋଳେଇକି ଗୋଟେ ଖରା ଟିକେନାଙ୍କୁ କୁ ଶୁକେଇ ଦେଇକି ଲୁଣ ପାଣିରେ ଗୋଳେଇ ଦେଇ କି ରଖି ଦେବେ। ରଖି ତାକୁ ସୋରିଷ ସେ ଯେଉ ମିଥି ଜୁଆଣି ଫୁଆଣି ଦେଇକି ଯଉ ସୋରିଷ ମସଲା ଟା ଦେଇକି ଗୁଡ ଦେବେନି ସୋରିଷ ମସଲା ଦେଇକି ତାକୁ ପୁରା ସୁ ଜାରେ ପାଗ କରିଦିଅନ୍ତି କେମିତି ମୁଁ ତ ସେ ଜାଣେନି ସେ ବିଷୟରେ କରା କିନ୍ତୁ ମୁଁ ଯେତିକି ଖାଇ ସେଇଟୁ ଅନୁମାନ କରୁଚି। ପାଗ କରିଦେଇକି ସେ ଜାରେ କଞ୍ଚା ଲଙ୍କା ଗୋଟା କ କଞ୍ଚା ଲଙ୍କା ପକେଇଦେବେ ଗାଜର ସବୁ କୋରିକି ଖଣ୍ଡ ଖଣ୍ଡ କରିକି ଗାଜର ପକେଇଦେବେ। ସୋରିଷରେ ସେଟା ଆଉ ସୋରିଷ ତେଲ ସଫିସେଣ୍ଟ୍ ଦେଇକି। ତାକୁ ଜାରରେ ସେଟିଂ କରିକି ରଖନ୍ତି। ସେଇଟା ହୋଟେଲ ମାନଙ୍କରେ ବି ଭାରି ଖାଇବା ଆମେ ଖାଉ ଭାତ ଲଞ୍ଚଟା। ସେ ଲଞ୍ଚ ସମୟରେ ବି ହୋଟେଲରେ ବି ଦିଆଯାଏ। ଆଉ ଦୋକାନରେ ବି ବି ବିକ୍ରି ହୁଏ ବାଲିଯାତ୍ରା ଷ୍ଟଲରେ ପଡେ। ସେ ଆଚାରଟା ବହୁତ ବଢ଼ିଆ ଲାଗେ କଉ ଆଚାରରେ ରସୁଣ ପଡ଼େ କଉ ଆଚାରରେ ରସୁଣ ପଡ଼େ ନାହିଁ ସାଧା ହୁଏ। ଏଇଭଳି ମାଢୁଆଳି ହୋଟେଲ ମାନଙ୍କରେ ସେ ଆଚାର ଟା ବେଶି ଦିଆଯାଏ। ଆଉ ବହୁତ ବଢିଆ ସେ ସେ ଆଚାର ଟା ବହୁତ ବଢିଆ ଲାଗେ ସେଠୁ। ସେଠି ମାଢୁଆଳି ହୋଟେଲ୍ ରେ ସେ ସାଧାରେ କରନ୍ତି ପିଆଜ ରସୁଣ ପଡେନି ଅଲଗା ଇ ମାନଙ୍କରେ ପକଉଥୁବେ। ମୁଁ ମାନେ ବଢିଆ ସେଇ ଆଚାରଟା ମାନେ ମାନେ। ସେଇ ଆଚାର ଟା ତମେ ଭାତ ଖାଇଦବ, ଯୋଉ ଲଞ୍ଚ ଟା କରିବ ଅଁ ହୋଟେଲରେ ସେଇ ମାଢୁଆଳି ହୋଟେଲ ମାନଙ୍କରେ ସେ ଆଚାରଟା ଦିଅନ୍ତି। ବାଲିଯାତ୍ରା ଆଚାର ବାଲିଯାତ୍ରା ଷ୍ଟଲରେ ବି ସେଇ ଆଚାରଟା ପଡେ। ଖାଲି ସୋରିଷ ମସଲାରେ ସେଇଟା ହେବ ସୋରିଷ, ଲଙ୍କା ଆଉ କଞ୍ଚା ଲଙ୍କା ଗୋଟା ପଡିଥିବ ତା ଉପରେ। ସୋରିଷ ତେଲରେ ହେଇଥିବ ଜୁଆଣି, ମେଥି ସବୁ ପଡିକି। କଞ୍ଚା ଆମ୍ବଟାକୁ ସେ ବେଶୀ ବି ଶୁଖେଇ ନଥିବେ। କଞ୍ଚା ଆମ୍ବରେ ସେଟା ପାଗ କରିକି ଜାରରେ ରଖାହେଇଥିବ, କାଚ ଜାରରେ। ସେଇ ଆଚାରଟା ବହୁତ ବଢିଆ ହୁଏ। ମୁଁ ଶୁଣିଛି, ମୁଁ ଦେଖିଛି, ଖାଇଛି ବି।
ଅ ହ ହଉ ହଉ ହଉ ତାହେଲେ, ହଉ ରଖ ଆଜି ଆଉ ଦେଖିଆ ପ ଛରେ କେତେବେଳେ ଦେଖାହବ କହିବା ଆଉ।
ହଁ।